ହାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କଣ କର
। ବାସ୍ ଯ ଆରାମ ଆରାମ କ ଚାନ୍ତି।
ହଁ ମୁଁ ଏବେ ତ ରୋଷେଇ ସାରିକି ଆସିଲି। ଓ ଆଉ ରୋଷେଇ ସାରିକି ବସି ଆ ମୁଁ ତମେ ଯାଇ ଫୋନରେ ଟିକେ କଥା ହେବି ଆଉ।
ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛ ଏବେ
ଆଛା
ଆ ଖାଇଲେଣି
ହଁ ଖାଇଲିିଣି
ଆଉ ସେଆଡେ କେମିତି କଣ ଏବେ ବର୍ଷା ହେଇଛି ନା ନାଇଁ।
ବର୍ଷା ହେଇଲେ ହେଇ ରଜକୁ ତ ହେଇଥିଲା ରଜକୁ ପ୍ରବଳ ବର୍ଷା ହେଇଥିଲା ଏଇ ଦି ଦିନ ପୂର୍ବରୁ ହେଇଥିଲା ମେଘୁଆ ପାଗ କରିଦେଲେ ବର୍ଷା ହେଇନି।
ଏଠି ବି ସେମିତି ଉଁ ଉଠେଇଛି କାଳ ପାଗ କରୁଛି ଗୋଳୁ ଗୋଳି ଟା ହଉଛି ବର୍ଷା ହେଇନି ହେଇ ତିନିଟା ଚାରିଟା ବେଳକୁ ବର୍ଷା ଟା ଆସୁଛି ଆଉ ଆଉ ସେପଟେ କେମିତି କୁଁଆର ପୁନେଇ କରନ୍ତି।
ଆମେ ଆମର ଗାଁରେ ହୁଏ କୁମାର ପର୍ଣ୍ଣିମା ଆମ ଦିଦି ବଡ଼ ଦିଦି ଭଉଣୀ ମାନେ ଯେତେକ କରୁ ଆମେ ଫାଷ୍ଟ ସକାଳୁ ଠାକୁର ପୂଜା ସେ ଜାଗାକୁ